ଉଁ
ହାଲୋ।
ହ ମନିଙ୍ଗ।
ହାଲୋ, ଆଜ୍ଞା ସୁପ୍ରଭାତ। କଣ କରୁଛନ୍ତି, କଁ କରୁଛନ୍ତି?
ଏଇ ଟିକେ ବାହାରକୁ ଆସିଥିଲି ବ୍ରଶ କରିିକି ଚଲାବୁଲା କରୁଛି।
ଆଛା ସବୁବେଳେ ଏମିତି ସ ସକାଳେ ଚାଲନ୍ତି ନା କଣ?
ଆଜ୍ଞା ଆଜ୍ଞା ସକାଳୁ ଉଠିକିି ଟିକେ ଚାଲା ବୁଲା କରିତେ ପଳିଆସେ।
ଆଚ୍ଛା, ହେ ଆମେ ଯେହେତୁ ଗୃହିଣୀ ଆମର ସକାଳେ ନିତ୍ୟକର୍ମ ସାରି, ଠାକୁର ପୂଜା କରି ଆଉ ଶାଶୁର ଶଶୁରଙ୍କୁ ଚା ଦେଇ ଚା ଜଳଖିଆ ଦେଇ ଭାତ ବସେଇଛୁ। ଜଷ୍ଟ ଏବେ ଟିକେ ଫ୍ରି ଆଉ।
ଆଜ୍ଞା, ସକାଳୁ ଏତେ କାମ କରିସାରିଲେଣି।
ହଁ ଯେହେତୁ ଗୃହିଣୀ ସବୁଥିରେ ତତ୍ପର ତ।
ଆଜ୍ଞା।
ହୁଁ ଆଉ କଣ ବ୍ରସ୍ କରିସାରିଲେ କଣ ଖାଇବେ ଟିଫିନ୍ କିଛି? କିଛି ବିସ୍କୁଟ ବଗେରା ଖାଉଛନ୍ତି ନା କିଛି ହେବି ଜିନିଷ?
ଆଜ୍ଞା ହେବି ଜିନିଷ କିଛି ନାଇଁ ସେ ଯୋଉ ଓଟସ ଥାଏ ସେଇରା କ୍ଷୀରରେ ପକେଇକି ତାକୁ ଗୋଳେଇକି ଖାଉଛି।
ହୁଁ ହୁଁ ହଁ ମୋ ସ୍ଵାମୀ ବି ଖାଆନ୍ତି।
ଆଜ୍ଞା, ବେଶି ନୁହେ ଅଳ୍ପ ପ ଖାଏ କିନ୍ତୁ ସେଇଟା ଟିକେ ସକାଳୁ ଖାଇଦେଲେ ପେଟରେ ଟିକେ ପୁରିଯାଏ ତାପରେ ନଅଟା ଦଶ ଟା ହେଲେ ତ ଗାଧେଇକି ଯାନ୍ଥିବେ ସମସ୍ତେ ସେତେବେଳେ ପଖାଳ ଖାନ୍ତି।
ହଁ।
ଆଜ୍ଞା।
ଭଲ ଆଉ ଘରେ ସବୁ କଁ କରୁଚନ୍ତି।
ଆଜ୍ଞା ଘରେ ବାପା ପ୍ଲାଣ୍ଟରେ ଅଛନ୍ତି ଏବେ। ଆଉ ମା ଘରର କାମ କରୁଛନ୍ତି। ସାନ ଭାଇ ପଢୁଚି ଏବେ ପ୍ଲସ ଟୁ ଆଉ ମୋରୋ ଏବେ ଡିପ୍ଲମା ସଇଲା।
ଭଲ ବାବା ଆସନ୍ତି ନା ଛୁଟିରେ ଆସନ୍ତି।
ଆଜ୍ଞା ଆଜ୍ଞା ବାବା ଆସନ୍ତି ସପ୍ତାହ ଦି ସପ୍ତାହରେ ଥରେ ଆସନ୍ତି ପଳୁଅନ୍ତି ପୁଣି। ଏଇ ରିସେଣ୍ଟଲି ଆସ କିଛି ଦିନ ହେଲା ଆସିଥିଲେ ପୁଣି ପଳେଇଛନ୍ତି ଏବେ ଆସିବେ ଆଉ କେତେ ଚାରି ପାଞ୍ଚ ଦିନ ପରେ କି ଏଇ ଭିତରେ ଆସିବେ।
ଘରେ ସମସ୍ତେ ଭଲ ଅଛନ୍ତି ଭାଇ ମାମା ଭଲ ଅଛନ୍
ଆଜ୍ଞା ଆଜ୍ଞା ସମସ୍ତେ ଭଲ ଅଛନ୍ତି।
ଆଛା ଆଉ ସେଆଡେ କେମିତି ହଁ ସମସ୍ତେ ସମସ୍ତେ ଭଲ ଅଛନ୍ତି ରଥଯାତ୍ରା କେମିତି ପାଳନ କରିବେ।
ଆଜ୍ଞା ରଥଯାତ୍ରା ରଥ ତ ଏବେ ବନା ହୋଉଛି ଆଉ ମାନେ ପାଖାପାଖି ହେଇଗଲାଣି ସରିବାର କାହିଁକି ନା ଯେହେତୁ ତେର ଜୁଲାଇରେ ଅଛି ରଥଯାତ୍ରା।
ଆଜ୍ଞା।
ଆଜ୍ଞା ସରିବା ପାଖାପାଖି ହେଇଗଲାଣି। ତାପରେ ଘର ପାଖରେ ମନ୍ଦିର ଅଛି ଏଠି ନୂଆପଡା ବୋଲି ମନ୍ଦିର ଅ ସେଠି ବୋହୁତ ବଡ ରଥ ବନା ହୁଏ।
ହୁଁ ହୁଁ।
ଆଜ୍ଞା ସେଇଠିକି ଯିବାର ପ୍ଲନ୍ ଅଛି ତ ସେଠିକି ଯାଇକି ସେ ନା ଠାକୁ ମହାପ୍ରଭୁଙ୍କୁ ଦର୍ଶନ କରିବାର ଅଛି। କରିକି ରଥ ଟାଣିକି ଆସିବାର ଅଛି।
ପୁରୀ କେବେ ଯାଇଚନ୍ତି।
ଆଜ୍ଞା ଆଜ୍ଞା ପୁରୀ ଯାଇଛି ଚାରି ପାନ୍ସ ଥର।
ଆ ଏଇ ରଥଯାତ୍ରା ସମୟରେ ଯାଇଚନ୍ତି ତ।
ନାଇଁ ନାଇଁ ରଥଯାତ୍ରା ସମୟରେ କେବେ ଯାଇନି।
ଆଃ ରଥଯାତ୍ରା ସମୟରେ ବୋହୁତ ଭିଡ ହୁଏ ଠାକୁରଙ୍କୁ ଦେଖିବା ପାଇଁ ମିଳେ ଭଲସେ ଆମେ ଦେଖିପାରିବା ଦର୍ଶନ କରିପାରିବା ହେଲେ ଭିଡ ବୋହୁତ
ଆଜ୍ଞା ଆଜ୍ଞା ସେଟା ତ ସତ କଥା କାହିଁକିନା ଯେହେତୁ ସବୁ ଆଡୁ ମାନେ ଭ କ୍ତ ଆସନ୍ତି ବୋହୁତ ବାହାରୁ ବି ଆସନ୍ତି ଓଡିଶା ଓଡିଶା ବାହାରୁବି ତ ଆସନ୍ତି ଭକ୍ତ।
ହୁଁ ହଉ।
ତାହେଲେ ଆପଣଙ୍କ ଆଡେ ଏମିତି ବି ରଥଯାତ୍ରା ହୁଏ ଆଉ କଣ ପର୍ବ ହୁଏ। ମାନେ ଯେମିତି ଓଡିଆରେ ତ ଆମ ବାର ମାସରେ ତେର ପର୍ବ। ସବୁ ପର୍ବ ତ ସବୁ ଗାଁରେ ହୋଉନି ନା। ସେମିତି କିଛି ଗୋଟେ ଜଣାଶୁଣା ପର୍ବ କିଛି ହୋଉଚି। କଣ ହୋଉଛି ଯୋଉଡ଼ା କି ପୁରା ନିଆରା।
ସେମିତି କିଛି ନିଆରା ପର୍ବ ଆମ ଆଡେ ତ ନାଇଁ ସମିସ୍ତିଙ୍କ ଆଡେ ଯେମିତି ମାନେ କଣ କୁହନ୍ତୁ ନା ଯେମିତି ରଥଯାତ୍ରା ରଜ। ତାପରେ ଲକ୍ଷ୍ମୀ ପୂଜା କାଳୀ ପୂଜା ଆଁ ଦୁର୍ଗା ପୂଜା। ଗଣେଶ ପୂଜା ସେଇ ସବୁ ଏଇ ସବୁ ପର୍ବ ହୁଏ।
ହୁଁ।
ଆଜ୍ଞା।
ଆଚ୍ଛା ଗଣେଶ ପୂଜା ତାହେଲେ ଭଲ ହୁଏ।
ଆଜ୍ଞା ଗଣେଶ ପୂଜା ତ ଜାଣିଚନ୍ତି ସମିସ୍ତିଙ୍କ ଆଡେ ଭଲ ହୁଏ କାହିଁକି ନା ଯେହେତୁ ଇଷ୍ଟ ଦେବତା ମାନେ କଣ କୁହ ।
ଗଣେଶଙ୍କୁ ରିଧିଦାତା କୁହନ୍ତି ସିଦ୍ଧିଦାତା କୁହନ୍ତି। କି ବିଦ୍ୟାଦାତା କୁହନ୍ତି। ଯେହେତୁସେ ବିଦ୍ୟାର ଭଣ୍ଡାର ତତାଙ୍କୁ ଆଗ ପୂଜା କରାଯାଏ। ସେ ଆଗ ପୂଜା ପା ହଁ ସେଥିପାଇଁ ସବୁ ଗାଁରେ ଆଜ୍ଞା।
ଆଜ୍ଞା ସେଥିପାଇଁ ସମସ୍ତି ସେଥିପାଇଁ ସବୁଆଡ଼େ ଟିକେ ମାନେ କଣ ବଡ଼ ଆକାରରେ ହୁଏ।
ହଁ ସବୁ ଗାଁରେ ସେ ଗଣେଶ ପୂଜାଟା ପୁରା ନିଆରା ଅଛି।
ଆଜ୍ଞା।
ଯାହୋଉ ଆପଣଙ୍କ ଆଡ଼େ ହଉଚି। ଯେହେତୁ କେଉଁଝର କେଉଁଝର ଜିଲ୍ଲାରୁ ଆପଣ
ଆପଣଙ୍କୁ ରୋଷେଇ ସବୁ କଣ କଣ ଆସେ?
ହଁ ରୋଷେଇ ହଁ ପରିବା ଉପରେ କହିଲେ କରିପାରିବି। ଆମିଷ ଉପରେ କହିଲେ କରିପାରିବି। ମାନେ ଗୋଟେ ପରିବାର ଚାରିଟା ପାଞ୍ଚଟା ଆଇଟମ୍ ବନେଇ ହବ। ବନେଇପାରେ।
କଣ କଣ ବନେଇ ପାରନ୍ତି ଟିକେ କୁହନ୍ତେ ଯଦି ମୁଁତ କିଛିବି ରୋଷେଇ ଶିଖିନି‌।
ଅ ହଁ ନାଇଁ ଯେହେତୁ ଆପଣ ଯୁବକ ତଏସବୁରେ ଆ ଆପଣଙ୍କର ଏତେ ଇଚ୍ଛା ହବକି?
ନାଇଁ ଇଚ୍ଛା କଥା ନୁହେ ଯଦି ଯେତେବେଳେ ମାନେ କଣ କହୁନ୍ତିନା ଏବେତ ଘରେ ଅଛି ୟାପରେ ଯଦି କୋଉଠି ଜବ୍ କଲି ତ ବାହାରକୁବି ଯାଇତେ ପଡ଼ିବନା।
ହଁ ହଁ ନିଶ୍ଚୟ ହୋଉ ଦେଖନ୍ତୁ। କିଛି ଗୋଟେ ପରିବା କୁହନ୍ତୁ ସେଇଥିରେ ମୁଁ କହିବି ସେ ଏତିକିଟା ହେଇପାରିବ।
ଆଜ୍ଞା ପରିବା କଣ କହିଲେ ଯେମିତିକି ସବୁତ ଆଜିକାଲିତ ଯେମିତି ବାଇଗଣ କମ୍ବୁଲ୍ ମାନେ ଘରେ ରହିବେ।
ବାଇଗଣ, ଟମାଟୋ, କୋବି, କିଛିବି କୁହନ୍ତୁ ସେଥିରେ କହୁଚି। ହଉ ଠିକ୍ ଅଛି ଯଦି ଆମେ ନେବା କୋବି ହଉ ମୁଁ କହୁଚି ବନ୍ଧାକୋବି ଯୋଉଟା ପତ୍ରକୋବି
ଆଜ୍ଞା।
ପତ୍ରକୋବିରେ ଆମେ ମସଲା କରିପାରିବା ଆଉ ଆମର ପକୁଡ଼ି ବନେଇ ପାରିବା ବରା ବନେଇ ପାରିବା ଆଉ ଶାଗ କରିପାରିବା ଯୋଉଟାକି ଖାଲି ଶାଗ ଯେମିତି ଆମେ ଭାଜୁଚନ୍ତି ସେଇଭଳିଆ ଭାଜିବା ହଳଦୀ ପକେଇବାନି
ଆଜ୍ଞା।
ହୁଁ ଆଉ ପିଠା ବନେଇ ପାରିବା
ଆଜ୍ଞା।
ଏତିକି ଆଉ ପୋଟଳରେ ପୋଟଳ କଷା କରିପାରିବା ପୋଟଳ ଭଜା କରିପାରିବା ଗୋଟା ପୁ ପୋଟଳରେ ମସଲା ଦେଇକି ଭାଜି ପାରିବା ଆଉ ପୋଟଳ ଚିରା ପୋଟଳବି ସେମିତି ଭାଜି ପାରିବା ଆଉ ପୋଟଳ କୋରମାବି କରିପାରିବା। ଏମିତି ଆଉ। ହୁଁ ଆଉ ପୋଟଳ ଆଉ କାହା ସହିତ ମିଶେଇକି ଭାଜିବିି ପାରିବା। ଆଉ କୋବିକି ଗୋ ଗୋଟେ ମିକ୍ସ ଭେଜ୍ ଯୋଉଟା କହୁଛନ୍ତି ସବୁ ମିଶେଇକି ସେଥିରେବି ପକେଇ ପାରିବା। ଏମିତି ଆଉ।
ଆଜ୍ଞା ମାନେ ଗୋଟେ ଆଇଟମ୍ ଗୋଟେ ପରିବାରେ ଏତିକି ଆଇଟମ୍ ବି ହେଇପାରିବ?
ହଁ ହଁ ଚାହିଁଲେ ଆପଣ କିଛିବି ଅଁ କିଛିବି ବୁଦ୍ଧି ଖଟେଇକି କରିପାରିବେ ତାକୁ। ଲାଇକ ଆମେ ଯେମିତି ହଁ, ହଁ, ନିଶ୍ଚୟ ଗୋଟେ ପୁ ପୋଟଳ ଧର ଆମେ ଆଜି ପୋଟଳ ଖାଇବାକୁ ଇଚ୍ଛା ହଉଛି ପୋଟଳରେ ଆଳୁ ଦବ ଦବାନି ଆମର ଡାଇବେଟିସ୍ ଅଛି ଆମେ ଆଳୁ ଦବାନି ସେଥିରେ ଆମେ କମ ମସଲା ଦବା ଅଦା, ଜିରା, ପିଆଜ ଆଉ ଲଙ୍କାଗୁଣ୍ଡ। ହଳଦୀ। ଗରମ ମସଲା ଆଉ କରି ପାଉଡର ଏସବୁ ଦେଇକି ଗୋଟେ ମସଲା ପ୍ରସ୍ତୁତ କରିବା। ପୋଟଳକୁ ଆଗେ ଭାଜିବା। ଭାଜି ସାରିକି ତା ଦେହେ ସେଇ ମସଲାଟାକୁ କଷିବା। ତେଲ ଦେଇକି, ତେଲ ଫୁଟଣ ଟିକେ, ପିଆଜ ଟିକେ ଏମିତି ଦେଇକି ତାକୁ କଷିବା। ତାପରେ ବାଦାମ, ତାପରେ ବାଦାମ ଟିକେ, ବାଦାମ ହଉ କାଜୁ ହଉ ଯାହା ବି ଅଛି
ଆଜ୍ଞା।
ଯୋଉଟା ବି ଦେଇପାରିବେ, ଯାହାକୁ ଯୋଉଟା ପସନ୍ଦ ଆଉ, ତା ଦେହରେ ସେଇଟାକୁ ଗ୍ରାଇଣ୍ଡିଙ୍ଗ୍ କରିକି ଟିକେ ଦେବେ, ସେ ଫୁ ଫୁଟିଲା ପରେ, ତାପରେ ଯୋଉ ଭଜା ହେଇ ଥିବା ପୋଟଳକୁ ତାକୁ ପକେଇବା, ତାପରେ, ସେ ଫୁଟି ସାରିଲା ପରେ ହିଁ ପକେଇବେ ଆପଣ ଲୁଣ, କାହିଁକିନା ଲୁଣ ଅଧିକାଂଶ ଲୋକ୍ ଲୋକ ଲୁଣ ବହୁତ ଖାଆନ୍ତି, ଅଧିକାଂଶ ଲୋକ ଲୁଣ କମ୍ ଖାଆନ୍ତି। ତ ସେଇ ଅନୁସାରେ ସ୍ଵାଦ ଅନୁସାରେ ଲୁଣ ଦେବେ।
ଏ-ଏ-ଏ ମାନେ-ଏ-ଏ ଲୁଣ ଠିକ୍ ହେଇଥିବ, କିନ୍ତୁ ଯୋଉମାନେ ଟିକେ ଅଧିକ ଖାଆନ୍ତି, ତାଙ୍କୁ ଟିକେ ଅଲଣା ଲାଗେ ସବୁବେଳେ।
ହଁ, ସେଇଆ ହୁଁ। ଯିଏ ଟିକେ ଅଧିକ ଖାଆନ୍ତି, ସେ ଟିକେ ଦେଖିବେ ଖାଇଲା ବେଳେ ଟିକେ ପକେଇକି ଖାଆନ୍ତି।
ସେଟା ତ ମୋ କଥା ମତେ ବି ମାଆ ଯେତେବେଳେ କରନ୍ତି, ମାଆଙ୍କୁ ଠିକ୍ ଲାଗିବ, ଘର ଲୋକଙ୍କୁ ଠିକ୍ ଲାଗିବ, କିନ୍ତୁ ମତେ ସବୁବେଳେ ଅଲଣା।
ଆଉ ଜଣକୁ ଲାଗିବ ବୋଲି, ଆଉ କଣ ସେତିକି ଲୁଣ ପକେଇବେ କି? ଯାହାହେଲେ ଟି ଟିକେ ସ୍ଲାଇଟ୍ ଅଲଣା କରିଥିବେ, ଯିଏକି ପକେଇକି ଖାଇବେ।
ଏ ଲୁଣ ଯଦି ଲୁଣର କିନ୍ତୁ ଭାଗ ମାପ ନାହିଁ। ମାନେ, ଯଦି ଆପଣ ବେଶୀ ପକେଇଦେଲେ, ସେଇଟା ପୁରା ଖରାପ ହେଇଗଲା।
ହଁ।
ମାନେ ଯଦି କମ୍ ପକେଇଲେ, ହଁ ପକେଇକି ଜଣେ ଖାଇ ବିି ପାରିବ।
ହୁଁ ହୁଁ।
ଆଜ୍ଞା।
ଆଉ ମାଆ କଣ ବନେଇକି ଦିଅନ୍ତି? ଏ ଯେତେବେଳେ ସ୍କୁଲ୍ ଯାଆନ୍ତି ଆପଣ ସେ କୋଉ ସରକାରୀ
ଆଜ୍ଞା ଆଜ୍ଞା ସରକାରୀ ସ୍କୁଲ, ଯେତେବେଳେ ନବମ, ଦଶମ ପଢୁଥିଲି ସେତେବେଳେ ଖାଇତେ ତ ଦିଅନ୍ତିନି। ତ ଘରୁ ଟିଫିନ୍ ନେଇକି ଯାଏ।
ଓହୋଃ। ଘରୁ ଟିଫିନ୍ ନେଲେ, କଣ ନେଇକି ଯାଆନ୍ତି?
ପରଟା ବନେଇ ଦିଅନ୍ତି, ଆଳୁ ଭଜା ନହେଲେ ସେ ସବୁ ମିଶେଇକି ଭଜା କରିଦିଅନ୍ତି।
ଆଚ୍ଛା।
ନହେଲେ, ଆଉ ଗୋଟେ ଗୋଟେ ଦିନ ଇଟି ବନେଇ ଦିଅନ୍ତି।
ହୁଁ।
ଆଉ ନହେଲେ ସୁଜି, ଆଉ ନହେଲେ କେବେ କେବେ ହାଲୁଆ ଟିକେ ବନେଇ ଦିଅନ୍ତି। ଆଉ, ଯେତେବେଳେ କୁହନ୍ତି ମାନେ କିଛି କାମ ଥିବ ଘର କାମ ଥିବ, ପଇସା ଦେଇ ଦିଅନ୍ତି କୁହନ୍ତି ଯାଆ, ବାହାରେ ଖାଇଦେବୁ, ମୁଁ ଖାଇଦିଏ। ଆମର ଯେମିତିକି ବରା, ସିଙ୍ଗଡା, ଯାହା କିଣୁ କିଣାକି ପାଖରେ ଥାଏ।
ହୁଁ-ଉ-ଉ, ଆଛା। ମାଆଙ୍କ ହାତ ରନ୍ଧା ଭଲ ଲାଗେ?
ଆଜ୍ଞା। ସେଟା ତ ସମସ୍ତିଙ୍କୁ
ଏଇଟା କହିବାରେ କିଛି ମାନେ ଏଇଟା କହିବା କଥା ନୁହଁ। କାହିଁକିନା, ମାଆଙ୍କ ହାତ ରନ୍ଧା ଯେମିତି ବି ହଉ, ସେଟା ଗୋଟେ କୁହନ୍ତିନି ମାଆଙ୍କ ହାତ ରନ୍ଧାରେ ଅମୃତ ଥାଏ।
ଦେଖିବେ ମୁଁ ମାନେ ଆପଣ ଏବେ ଶାଶୁ ଘରେ ଅଛନ୍ତି, ଯେବେ ବାପ ଘରକୁ ଯିବେ, ଦେଖିବେ ଥରେ ଯଦି ଖାଇବେ ମାନେ କି ସବୁଦିନ କଥା କହୁନି ଯେବେ ଫାଷ୍ଟ ଯେ ଏଇନା ଯେ ଅଛନ୍ତି ଦେଖିବେ ଘରେ ଯଦି ଖାଇବେ ଦେଖିବେ ସେ ଖାଇବା କେମିତି ଲାଗିବ।
ଆଜ୍ଞା, ହଁ ଯେବେବି ମୁଁ ଘରକୁ ଯାଏ ସେ ଏ ମା ବନେଇକି ଦେଲେ ଭଲ ଲାଗେନି ଯିଏ ତିଆରି କରିଥିବ କେତେ ଭଲ ଲାଗେ।
ଆଜ୍ଞା ମୁଁ ବି ଯେତେବେଳେ ଷ୍ଟେଲେ ଥିଲି ରହିଲି ହଷ୍ଟେଲ ମାସେ ଦେଢ ମାସ ପରେ ଘରକୁ ଆସିକି ତିନି ମାସ ପରେ ଆସେ। ହ ଅଷ୍ଟେଲ ଖାଇବା ତ ଆପଣ ଜାଣିଛିବେ ଯୋଉ ଯୋଉ ଭଳିଆ ଖାଇବା।
ତେଲ ଅ କାମ କଣ ମୁଁ ସେଇଟା।
ଆଜ୍ଞା ସେଇଟା ତ ଯେ ତ ଘରକୁ ଆସି ମାଆ ବନେଇକି ଦିଅନ୍ତି ଯା ହେଲେ ତିନି ଚାରି ପ୍ରକାର ତ ସେତେ ବେଳର ଖାଇବା ଯଉ ଦିନେ କି ଦି ଦିନ ଯା ଖାଇବି ଯେଉ ଶାନ୍ତି ଲାଗେ।
ଆଜ୍ଞା ହୁଁ। ଆଇଗି ଡାଲମା ଭଲ ଲାଗେ ନା ଡାଲି?
ଆଜ୍ଞା ଭ ଆଜ୍ଞା ଭଲ ଲାଗେ।
ଦିଟା ଯାକ ଡାଲି ନା ଡାଲମା।
ଆଜ୍ଞା ଡାଲି ଭି ଭଲ ଲାଗେ ଡାଲମା ବି ଭଲ ଲାଗେ।
ଆଚ୍ଛା। ଆ ଡାଲମାରେ କୋଉ କୋଉ ଡାଲମା ଖାଇଛନ୍ତି ହଁ ହଁ ହଁ ଠିକ ଅଛି।
ଆଜ୍ଞା।